ହଁ କୁହ କଣ କରୁଚ? କିଛି ନାଇଁ ମୁଁ ଏଇ ବସଚି ସିଲେଇ କରୁଚି ଆଉ।
ହୁଁ, ହୁଁ। ମୁଁ ବି ଏଇ ଅଛି ଏପଟ ସେପଟ ହୋଉଚି ଆଉ।
ରସ୍ ସେଇ ଚାଲିଥିବ ଆଉ।
ହୁଁ।
ଆ ହୋ।
କଣ ସବୁ ସିଲେଇ କରୁଚୁ?
ମୁଁ କରେ ଡ୍ରେସ୍, ବ୍ଲାଉଜ ସ୍ତ୍ରୀ ଲୋକ ମାନଙ୍କର ଯାହା ସବୁ ମୁଁ କରେ ସବୁ।
ହୁଁ-ହୁଁ-ହୁଁ-ହୁଁ।
ସବୁ ଲକଡାଉନ ବେଳକୁ ଘରେ କଲେଜ ନଥିଲା ନା ତ ଘରେ ଥି ଲି ଆମ ଏଇ ଘର ପାଖରୁ ଜଣେ ନାନୀ ଜଣେ ସେ କରନ୍ତି ସିଲେଇ ତ ଯେତେବେଳେ ତାଙ୍କ ଘରକୁ ଯାଏ ବସା ବସି କରେ ସେଇଠୁ ସେ ଶିଖେଇ ଦେଇଚନ୍ତି ଯେ ସେଇଠୁ ଶିଖିକି କରୁଚି ଆଉ। ଆଉ ତମେ କଣ କରୁଛ ଏବେ
ମୋର ତ ସବୁ ଚାଲିଛି ଆଉ ଘର କାମ ଛୁଆଙ୍କ କାମ ଏ ସବୁ କାମ ଆଉ ରୋଷେଇ ହଉଛି ଭାତ ଭାତ ଡ଼ାଲମା ଭଜା ସାଗ। ହୁଁ ସବୁ ହଉଛି ଆଉ। ସାଧା ଆଉ।
ସୋମବାର ସାଧା। ଆଉ କଣ ସକାଳୁ ଖାଇଲାଣି।
ମୁଁ ରୁଟି ଭଜା ହାଲୁଆ ଏଇସବୁ ହେଇଥିଲା। ହୁଁ ହୁଁ। ଆଉ ତମର ସେପଟେ ଏଇ ଆମ ଇଏରୁ ଥିବେ ଲୋକ।
ଆଁ। ତମର କଣ କି ମାନେ କୋଉ ନନ୍ ଓଡ଼ିଆ ଯେ କଣ ତମର ବଙ୍ଗାଳୀ।
ଆଃ ମୁସଲିମ୍ ହଁ ଅଛନ୍ତି। ଏଇ ଆମ ଘର ସାଇଡ଼ରେ ଅଛନ୍ତି ଉଁ ଯେଉଁ ଆଁ ସେ ରହିଲେ। ହୁଁ ଭାଇ। ଏଇ ଭାଇ ହେବେ ତ ସେ ରହୁଛନ୍ତି। ତାଙ୍କ ସେ ବହୁତ ବର୍ଷ ହେଲା ଏଇଠି ରହିଲେଣି ସାତ ଛଅ ସାତ ବର୍ଷ ହେଲା ବୋଧେ ଏଇଠି ରହୁଛନ୍ତି। ଏଠି ରହୁଛନ୍ତି ସେ ବହୁତ ଅଛନ୍ତି।
ପର୍ବ ହରକା ହେଲେ ସେ ଯାଆନ୍ତି ଭାରି ଘରକୁ ସେ ଗୋଟେ ଘର ଏଇଠି ନା ତ ତାଙ୍କ ଘରକୁ ଯାଆନ୍ତି ଭାରି ସେ।
ପଳେଇ ଯାଆନ୍ତି ହଁ।
ହଁ ଘରକୁ ଯାଆନ୍ତି ଆମର ଯାହା ହେଲେ ଏଇଠି ମିଶୁଚେ କି ଏଠି ରହୁଛନ୍ତି ସବୁ। ଆମର ଏତି ଯାହା ବି କରୁ ପର୍ବାଣୀ ହେଲେ ଏଠି ସବୁ ମିଶିକି ଦେଖା ଦେଖି କରୁଛନ୍ତି ବୁଲାବୁଲି। ହୁଁ ଆଉ ତମ ସେଆଡେ କଣ ତମର କଣ ସବୁଠୁ ଭଲ ଇଦ ବୋଧେ ହୁଏ ନା ହଁ ଇଦ ହୁଏ ଆମର ଯେମତି ଦଶହରାଡା ସବୁଠୁ ବଡ ଆକାରରେ ହୁଏ ତମର ସେମିତି ଇଦ ହୁଏ କୁହନ୍ତି ସେ।
ସେ ଆମର ପୁରା ଓପାସରେ ରୋଜା କୁହନ୍ତି ତାକୁ। ତ ଆମେ ସୂର୍ଯ୍ୟ ଉଦୟ ପୂର୍ବରୁ ଯାହା ଟେ ଯିଏ ଯେତେ ଯାହା ଟିକେ ଖାଲି ଖାଇବାର ଅଛି ବୋଲିକି। ଉଁ ସୂର୍ଯ୍ୟ ଉଦୟ ପୂର୍ବରୁ ଖାଆନ୍ତି ତାପରେ ଦିନ ସାରା ପାଣି ବି ସେମିତି । ସୂର୍ଯ୍ୟ ଅସ୍ତ ପରେ।
ଆଛା ମାନେ ଦିନ ସାରା ଆଉ କିଛି ଖାଇବନି କି ପିଇବନି ବି।
ଅତି କଷ୍ଟ। ପୁର ମାସେ ସେଇଟା। ସେଟା ମାସେ ସେଥି ହୁଁ ହୁଁ ହଁ ହଁ ହଁ ଯୋଉ ଦିନ ସରେ ତିରିଶ ଦିନ ପରେ ଯୋଉଦିନ ସରେ ତା ପର ଦିନ ଇଦ୍ ହୁଏ ଆଉ।
ଆଚ୍ଛା ମାନେ ମାସେ ଯାଇ ସେମିତି ପୁରା ଉପାସ କରିବାକୁ ପଡେ।
ସେଇୟା ହୁଏ ତାପରେ ଯେମିତି ସମ ନୂଆ ଡ୍ରେସ ପିନ୍ଧନ୍ତି ଭଲ ମନ୍ଦ
ହଁ ସେଇଟା ଇଦ୍ ରେ ହୁଏ ସେଇଟା ମୁଁ ଜାଣିଚି ଦେଖିଚି ବି। ଏଇ ଭିଡିଓ କି ଫଟୋରେ ଦେଖିଚି। ସେଇଟା ତ ଜାଣିଚି କିନ୍ତୁ ମାସେ ଏମତି ମୁଁ ଜାଣିଚି ହୁଏ କିନ୍ତୁ ମୁଁ ଜାଣିନି ଯେ ମାସେ ବୋଲି ହୁଏ। ଜାଣିଚି ଏମତି ହୁଏ ବୋଲି କିନ୍ତୁ ମା ବୋଲି ଜାଣି ନଥିଲି
ହୁଁ ସେଟା ପୁରା ମାସେ ହୁଏ ତାପରେ ଉ ତାପରେ ବି ମଝିରେ ମଝିରେ ଗୋଟେ ଗୋଟେ ମାସରେ ଥାଏ ଦି
ହଁ ହଁ ହଁ ଛୋଟ ଛୋଟ ହଁ ଥାଏ ସେଇଟା ତ ଜାଣି ତ ମୁଁ ଭାବିଚି ଏଇଟା ବି ସେମିତି ବୋଧେ ଆମର ଯେମିତି ନବରାତ୍ରି ହୁଏ ତମର ବୋଧେ ବି ସେମିତି ହୁଏ ଅଳ୍ପ ଦିନ୍।
ନା ନା ନା ଆମର ପୁରା ମା। ପୁରା ମାସ ହୁଏ ତାପରେ ହୁଁ ସେଟା ସରିଲେ ଇଦ୍ ମୋର ଟାଇମ ମାନେ ଯଦି ସମୟ ଥାଏ ପିଲାମାନଙ୍କ ପରୀ କ୍ଷା ପରୀକ୍ଷା ନଥାଏ। ଉଁ ତମ ଘର ଗାଁକୁ ପଳାଏ। ଯଦି ପିଲାମାନଙ୍କର ପାଠ ପଢା ଥାଏ ପରୀକ୍ଷା ଥାଏ ଉଁ ଛାଡିକି ତ ଆଉ ଯାଇ ହୁଏନି ବା ଧ୍ୟ ହୋଇକି ସେଇଠି ରୁହେ ଆଉ।
ଆଚ୍ଛା ହଁ ହଁ।
ହୁଁ ସେଠି ବି ଅଛନ୍ତି ଯା ଦିଅର ଯାହା ଅଛନ୍ତି ସେମାନେ ବି ଅଛନ୍ତି ଏମିତି ଆ
ଏଇଠି ଥିଲେ ବି ସେମତି ତମେ ମାନେ ଯେମତି ମାସେ ଯାଏ ପୁରା ରୁହ ଓପାସ କରିକି ସେମିତି କର ଏକା ଥିଲେ ବି।
ହଁ ହଁ ଏକା ଥିଲେ ବି ମୁଁ ବି କରେ ମୋ ଛୁଆମାନେ ବି କରନ୍ତି। ହଁ ହଁ ସାତ ବର୍ଷର ଛୁଆ ପରେ ସମ ମାନେ ସେଟା ଅଛିି କ
ଓହୋ ମାନେ ସାତ ବର୍ଷ ପରଠୁ ତମକୁ କରିବାକୁ ସେଡା
ହୁଁ ହୁଁ ତାପରେ ଏବେ ଏବେକା ଟାଇମ ରେ ଖରା ଖରା ହଉଛି ଆଉ ପିଲମାନୋନେ ଏତେ ଛୋଟ ପିଲା କୁ ଥୋଡି ନା କରିପାରିବେ ହଁ ହଁ।
ପୁରା ଆଉ ଏତେ କାଷ୍ଟା ଆଗରୁ ଯେମିତି ବଡ ମାନେ ସବୁ କରୁଥିଲେ ଆଉ ଆଜିକାଲି କରିପାରିବେନି ନା ଆଉ ଛୋଟ ପିଲାଙ୍କୁ ତ ମାନେ ଟିକେ ସେମାନେେ ଭୋକ ସମ୍ଭାଳି ପାରନ୍ତିନି।
ସଂଭାଳି
ତ ନଖାଇଲେବି ପାଣି ପିଉଦେଉ ଥିବେ ଆଉ
ସେଇଆ ହୁଏ ଆଉ।
ଉଁ ଭଲ ଇଏତ ଆମର ବଡ କରିକି ହୁଏ ଭଲ ମଣ୍ଡ ଆମର ତ ତ ମୁସଲିମ ମାନଙ୍କ ଜାଣିଥିବେ ପୁରା ବିରିୟାନୀ ଆ ହୁଁ ସୁ ହୁଁ ବିରିୟାନୀ ଆଉ ସିର ଖୁର୍ମା କୁହନ୍ତି ସେଟା ସିମେଇରେ ହୁଏ।
ହଁ ହଁ ସେଇଟା ମୁଁ ଦେଖିଛି ଭିଡିଓ ଦେଖିଛି।
ଏ ସବୁ ହୁଏଁ ହଁ ହଁ ହଁ ହଁ।
କ ପି ହୁଏ। ବନ୍ଧୁ ଘରକୁ ଯାଆନ୍ତି ମୁଣ୍ଡିଆ ମାରନ୍ତି ହଁ ହୋଁ।
ଏକାଠି ହେଲେ ସେଇଟା ଗୋଟେ ଭଲ ଲାଗେ ଏତେ ସବୁ କରିକି ଏକୁଟିଆ ଥିଲା ବେଳେ ଯାହା ଅଳ୍ପ କରିକି ଖାଇଦଉଥିଲ।
ଖାଲି ନିଜ ନିଜ ପାଇଁ ଆଉ କଣ ହ। ଏଇ ସବୁ ହ ଆଉ
ହ ହୁ ଆଉ କଣ ସବୁ ହୁଏ ତମର କେମିତି?
ଆମର ଆହୁରି ଏଇ ଏବେ ବି ଚାଲିଛି ଗୋଟେ ମହରମର ପର୍ବ ସେଇଟା ଆମର ଦଶ ଦିନ ହୁଏ। ଆଉ ଦଶ ଦିନ ମାନେ ସେଟା - ଉପାସ ନୁହଁ କିନ୍ତୁ ସେଇଟା ହଉଛି ପର୍ବ ଗୋଟେ ଗୋଟେ ଯେତିକି ଚାପାରିବ ହଁ ଟିକେ ପାରିବ ମାନେ ଭଗବାନଙ୍କୁ ଡାକିପାରିବ। ନମାଜ ପଡିି ପାରିବ। ଯେତେ ଭଗବାନଙ୍କ ନାଁରେ ଯାହା କରିପାରିବ। ହଁ ସେ ଏ ମହରମଟା ହୁଏ। ସେ ମହରମରେ ଦିନ ସବୁଦିନ ଅଲଗା ଅଲଗା ଅଛି ଭୋଗ କରିବାର। ଯେମିତି ପ୍ରସାଦ କରନ୍ତି ସେମି ଅ ଦିନେ ଅଛି ଖେଚେଡି କରିବାର ଅଲଗା ଅଲଗା ସବୁଦିନ ଗୋଟେ ଅଲଗା ଅଲଗା ହୁଏ। ହଁ କୋଉଦିନ ଖେଚେଡ଼ି ହୁଏ କୋଉଦିନ ଯୋଉ କ୍ଷୀରର ସରବତ କରନ୍ତି। ସେଇଟା ହୁଏ ଆଉ କିଏ ହାଲୁଆ କରନ୍ତି କିଏ ଯୋଉ ମିଠା ପଲଉ ଜାଣିଥିବ ଯୋ ତ ଚିନି ମିଠା କରିକି କରାଯାଏ। ସେଇଟା ବି କରାଯାଏ ଆଉ ଆଉ ଦି ପ୍ର କାରର ଯେମିତି ପିଠା ହୁଏ ପୋଡ଼ପିଠା ଯେମିତି ହୁଏ ଚୁଲିରେ। ସେମିତି ବି ଗୋଟେ ମିଠା ର ହୁଏ ଗୋଟେ ଫିକାର ମାନେ ସେଥିରେ ଗୁଡ କି ଚିନି ପଡିବନି ଗୋଟେ ଫିକା ହୁଏ ହଁ ନାଦା ହୁଏ ଆଉ ଗୋଟେ ମିଠା ର ହୁଏ ସେଇଟା ସେମିତି ଚୁଲିରେ ସେକିକି କରାଯାଏ। ମୁଁ ପୋଡ଼ପିଠା ପରିକା। ସେଇଟା ହୁଏ ହଁ ସେଇଟା ବି ସେମି ତି ହୁଏ ସେ ପୁରା ଏ ଦଶ ଦିନରେ ଏ ସବୁ ଚାଲେ।
ଅ ହଁ ସେଟା ହେଇକି ପୂଜା ହୁଏ ତମେ ନିଜେ ବି ଖାଅ ସେଇଟା?
ଖାଉ ସମସ୍ତଙ୍କୁ ଦୋଉ।
ହଁ।
ଏସବୁ ଜିନିଷରେ ପର୍ବପର୍ବାଣି ପୂଜା ଫୂଜାରେ ଯିଏ ଯାହାକୁ ଯେତେ ମାନେ ଦେଇପାରି
ହଁ ଦାନ କରିକି ମିଳିମିଶିକି ଯେମିତି ଖାଇବା ଭଳି ଆଉ।
ଏଇସବୁ ହୁଏ ଆମ ପର୍ବପର୍ବାଣିୀ ବି ଏମିତି କାହିଁକିନା ଆମର ଯେଉଁ ମୂର୍ତ୍ତି ପୂଜା କି ନିଆଁ ପୂଜା ସେସବୁ ନାହିଁ।
ନାଇଁ।
କି ଯେତେ ଯାହା ପଢ଼ାପଢ଼ି କରିପାରିବ ଭଗବାନ ମାନେ ଆଲ୍ଲାଙ୍କ ନାଁରେ ଯେ ତେ ଯାହା କରିପାରିବ। ଏଇସବୁ ହୁଏ କି ଗରିବ ଲୋକଙ୍କୁ ହେଲ୍ପ ମାନେ ସାହାଯ୍ୟ କରିବା କାହାର ଝିଅ କିଛି ତା ପାଇଁ କିଛି ଦବା କାହାର ଝିଅ ବାହା ହେଇପାରୁନି ତା ପାଇଁ କିଛି କରିବା।
ଓହୋ ମାନେ ସାହାଯ୍ୟ ଯାହାକୁ ହେଲେ।
ହଁ ଯିଏ ଯେତେ କରି ପାରିବ ସେଇଟା। ଅଛି ଆମର ଯେ ଏଇସବୁ କରିପାରିବ। ହଁ ଦାନ ଉପରେ କି ଯୋଉ ମସଜିଦ ଯେମତି ମନ୍ଦିର। ତିଆରିି ହୁଏ ସେମିତି ମସଜିଦ୍ ବି ତିଆରି ହୁଏ ହଁ। ତ ସେଇଟା ବି ଯଦି ହଉ। ଥିବ ସେଥିରେ ଯାଇକି ନିଜେ ହାତ ଲଗେଇ କାମ ବି କରିପାରିବ। କିଛିଟା ଦେଇ ବିି ପାରିବ କରିପାରିବ ହଁ।
ଆଚ୍ଛା ସେମିତି ହୁଏ ତମର।
ପୂଜା ନାହିଁ ଆମର ହଉ।
ହଁ। ଆମର ଏଇଟା ଅଲଗା ଆ କଲଚର ଅଲଗା ହେଇଯାଉଛି ନା ପୁରା ତ ଯେଉଁଥିରେ ଯାହା ଆଉ।
ହଁ ବାକି ସବୁ ତ ଦେଖିବାକୁ ଗଲେ ମଣିଷ ସେମ ରକ୍ତ ମଣିଷ।
ହଁ ସବୁ ସେମ୍।
ସବୁ ସେମ ବା ଆଖି ହୁଁ ହୁଁ ସେମିତି ହୁଏ ଆଉ। ହଁ। ଆଉ ବାକି ସବୁ ଏମତି ହୁଏ ଆମର ବି ବହୁତ ସାରା ଅଛି। ହଁ ହଁ ଆମେ ତ ଉଣେଇଶ କୋଡିଏ ହଁ ମୁଁ ତ ଭୁନେଶ ସେ ପୂର୍ବରୁ ଜାଣିଥିଲି ବାକି ଏତେ ପୁରା ମାନେ ଭିତରୁ। କୁ ଯାଇକି ଜାଣିନଥିଲି ଯେତେ ଏବେ ଜାଣି ପାରୁଛି।
ସବୁ ଜାଣିଥିବ ଦେଖିକି ଆଉ।
ହଁ ଅ ହଉ ମୁଁ ରଖୁଛି ପୁନି। କରିବି ଆଉ।
ହଁ ହଁ ହଉ ଠିକ ଅଛି।